ହଁ କଣ କରୁଛ?
ମୁଇଁ ବସିଥିଲି। ତମେ?
ବସିଚି ଖାଇସାଇଲଣି?
ନାଁ ମ ଆଉ ଖାଇନୁ ଆଉ ଟିକେ ଲେଟରେ ଖାଇବୁ ଆଉ।
ହଁ ରାତିରେ ଆଜି କଣ ଖାଇବା?
ଆଜି ହେଇଛି ରୁଟି ହେଇଚି ଭାତ ହେଇଚି। ଆଉ ଯାହା ଇଚ୍ଛା ହବ ଖାଇବି ମୁଁ ଆଉ। ହୁଁ ଦେହ ଭଲ ଅଛି।
ଘରେ ସମସ୍ତେ ଭଲ ଅଛନ୍ତି?
ହୁଁ ଘରେ ସମସ୍ତେ ଭଲ ଅଛନ୍ତି।
ଆଉ ପାଗ ଆଜି କେମିତି ଦେଇଥିଲା?
ହୁଁ ପାଗ ତ ଆଜି ଭଲ ଦେଇଥିଲା କେତେବେଳେ ଖରାବେଳେ ଭଲ ଦେଇଥିଲା ଖରା ବି ଟିକେ ଟିକେ ପକେଇଥିଲା। ନାଁ କିନ୍ତୁ ଆବ ପାଞ୍ଚଟା ବେଳକୁ ଟିକେ ନାଗୁ ବର୍ଷା ହେଲା ଏ ପା ଛାଡିଗଲାଣି।
ଏବେ କରେଣ୍ଟ ଅଛି ନା କଟିଗଲାଣି?
ହୁଁ କରେଣ୍ଟ ଅଛି।
ଆଚ୍ଛା ଆଚ୍ଛା। ଆଉ ଏ ଗାଁ ମାନଙ୍କରେ ମାନେ ଆପଣଙ୍କ ଆଡେ ସାପ ଫାପ ବାହାରୁଛନ୍ତି ଏ ସା ପ ବିଛା ହେରିକା ବାହାରୁଛନ୍ତି ନା ବର୍ଷା ଯୋଗୁଁ ଆଉ
କଙ୍କଡ଼ା
ଟିକେ ନେଟୱାର୍କ ପ୍ରୋବ୍ଲେମ ହଉଛି ବୋଧେ ମାନେ କଥା କରୁଛି ଆପଣଙ୍କ ର।
କଥା ଟା ଶୁଭିଲା ବେଳେ
ହଁ ଏବେ ଏବେ ସୁବିଲା।
ଓ ହୋ ବର୍ଷା ତ ହଉଛି ଯେ କଙ୍କଡା ବିଛା ହେରିକା ସବୁ ବାହାରୁଛନ୍ତି ବଡ ବଡ ଆଉ ସାପ ବି ସବୁ ବାହାରୁଛନ୍ତି।
ହଁ, ବେଶୀ ମାନେ ତଳେ ଶୋଇଲା ଳକୁ ବି ଅବାଗିଆ ଲାଗୁ--ବ କି? ବେଙ୍ଗ ଫେଙ୍ଗ ଗୁଡା ଥିବେ କି କଣ୍?
ଯଉ ଯିବା ଆସିବା କଲା ବିଛା ଛା ବାହାରୁଚନ୍ତି।
ହଁ ପୁଣି ତା'ପରେ ଯଦି ଲାଇନ୍‌ ବି କଟିଯାଏ, ବେଶୀ ଅସୁବିଧା। ମାନେ
ହୁଁ
ହଁ! ଆମ ଆଡ଼େ ତ ପୁରା ବର୍ଷା ଲାଗି ରହି--ଲା। ସକାଳୁ ଦଶଟା ରୁ ପୁରା ଲାଗି ରହିଥିଲା, ମାନେ ଟିକେ ଛା--ଥିଲା। ଟିକେ ଟିକେ ଏବେ ଏବେ ଠିକ୍ ଅଛି ଆଉ, ଏବେ କିଛି ଆଉ ନାହିଁ।
ତମ ଆଡ଼େ କ ଅଛି।
ହଁ ହଁ କରେ ଅଛି, ଆମ ଆଡ଼େ ବେଶୀ କଟେନି। ଆଉ ଯେତବେଳେ ବି କଟେ, ମାନେ ସାଙ୍ଗ୍ ସାଙ୍ଗେ ପଳେଇ ଆସେ।
ତମେ ଖାଇ ସାର୍ଲଣି?
ଆଳୁ ଆଉ ପୋଟଳ ଭାଜୁଚି, ଆଉ ରୁଟିି ସଇତ ଖାଇବ ଆଉ।
ତମେ ରୁଟି ଖାଉଚ ରା--ରେ?
ହଁ, ମୁଁ ରୁଟି ଖାଏ। ମେ ଭାତ ଖାଅ କି?
ସେମ୍ତି ଠିକ୍ ନାହିଁ, ବେଳେ ବେଳେ ରୁଟି ବେଳେ ବେଳେ ଭାତ ଏମ୍ତି ଆଉ।
ହଁ, ଆଜି କ'ଣ ଖାଇବା ହେଇଚି, ମନେ ରାତି ଖା--ବା?
ଆଜି ରୁଟି ହେଇଚି ଆଉ, ସୋୟାବିିନ୍‌ କଷା ହେଇଚି। ଭାତ ବି ଅଛି, ସକାଳେ ଡ଼ାଲି ଥିଲା।
ଆଉ ଏବେ, ଘରେ ସବୁ କରୁଚନ୍ତି?
ହୁଁ
ହଁ
ଆଉ ଆଉ ଏବେ କୁଆଡ଼େ ମାନେ ବାହା
ଭଲ ଦିଏ, ତା ସାଙ୍ଗ ମାନେ କଥା ହେଇକି କି କୁଆଡ଼େ ଯିବୁ ଆଉ। ଭୋଜି ଜି କରିବା ପାଇଁ, ବର୍ଷା ତ ଯେମ୍ତି ହଉଚି କୁଆଡ଼େ ବାହାରକୁ ଗଲେ ବି ଭୁଲି ହବନି।
ମାନେ ଏ---ଖରା ପାଗ ବି ଦେଲେ ମାନେ ହଟାତ୍ କେତେବଳେ ବର୍ଷା ହେଇଯାଏ। ଜଣା ଏ ବର୍ଷ, ଗୁଡ଼ା ହବାର ଅଛି ଆଉ।
ଶ୍ରାବଣ ମାସ------ସିଲେ ବର୍ଷାଟା ତ ଏଇନା ଅଛି। ହବ ବର୍ଷାଟା ଛାଡ଼ିଲେ ଭାବିବା ଆଉ।
ଆପଣଙ୍କର ମାନେ ଦେହ ପା ଭଲ ଅଛି? ନା ମାନେ
ହଁ ଦେହ ପା ତ ଭଲ ଅଛି ଖାଲି ବର୍ଷା ହେଇଛି ଯୋଉ ବାହାରକୁ ବାହାରିଲେ ହେଲେ ମୁଣ୍ଡ ବିନ୍ଧା ଟିକେ ହଉଛି ହେଇଥି ମୁଁ ବାହାରକୁ ଆ ବାହାରୁଣିବି ଆଉ ଆପଣ ଠିକ୍ ଅଛି?
ହଁ ହଁ ମୁଁ ଧରିଛି ଝିଅ କୁ।
ହୁଁ ଏଇ ଗଣେଶ ପୂଜା କଣ ଆପଣଙ୍କ ଗାଁ ରେ କେମିତି ହୁଏ ଭସାଣୀ ପୂଜା ଫୂଜା କେମିତି ହୁଏ?
ଆମ ଏଇ ଯୋଉ ମାନେ ସ୍କୁଲ ହୁଏ ମାନେ ଆମ ଗାଁ ରେ ଦିଟା ସ୍କୁଲ ପ୍ରାଇମେରୀ ଗୋଟେ ଆଉ ଏମ ମ ହାଇସ୍କୁଲ ଗୋଟେ ସେଇଠି ହୁଏ ଗୋ ପୋଟୋଡ ମୂର୍ତ୍ତି ବଡ ବଡ ମୂର୍ତ୍ତି ହୁଏ ମାନେ କିଣା ମୂର୍ତ୍ତି ଗୁଡା ହୁଏ ଆଉ ଆମ ଗାଁରେ ମାନେ ଯେତେ କହୁଛନ୍ତି। ଏ ଯେତିକି ଲୋକ ଅଛନ୍ତି କି ମାନେ ଯୁବପିଢି ଯେତିକି ଅଛନ୍ତି। ସେ କରନ୍ତି ପୁରା ବହୁତ ବଡ଼ ପୂଜାଟେ କରନ୍ତି ଆଉ। ତାପରେ ବି ପୁଣି ଏବେ ଦେଖୁଛନ୍ତି ଖାଲି ମାନେ ପୂଜା ପୂଜି ଯେତିକି ତ ସେତିକି ଏବ୍ ଡିଜେ ମାନେ ପ୍ରଶାସନ ଉପରେ ବେଶୀ ଫୋକସ କରାହଉଛି। ମାନେ ଯେମିତି ଭଲ ବାଜା ଆସିବ ଭଲ ନିଜା ଆସିବ ମାନେ ଠାକୁରଙ୍କ ଅପେକ୍ଷା ହଁ ସେଇ ଆଡକୁ ଫୋକସ କରାହଉଛି।
ଯେତିକି ତମ ଯେତିକି ଖର୍ଚ୍ଚ କରୁନାହାନ୍ତି ତା ଦେହରେ ସେ
ହଁ ହଁ ବାସ୍ ବାସ୍। ହ ଏୟା ଏମତି ଦି ଦିନ ଯାହାର ଠାକୁର ରହିବେ। ତାପରେ ଦି ଦିନ ଠାକୁର ରହିଲା ପରେ ଆ ଯେତେବେଳେ ଆଉ ପ୍ରଶାସନ କରି ଏଇଟା ଏମିତି ଏମିତି ପୁରା ଜୋରେ ଜୋରେ ବାଜା ଫାଜା ବଜେଇକି ଇଏ କରୁଛନ୍ତି ଆଉ। ଏ ସବୁ ପୂଜା ପର୍ବରେ ମାନେ ଏଥର ଗାଁ ଗହଳିରେ ଯେତେ ହଉ ଟାଉନରେ ଯାହା ହଉ। ଯେମିତି ହଉ ଆଗେ ଆମର ଏଇଆ ଡିଜେ ଆସିବ ଠାକୁରଙ୍କର ଯେ ଯେତିକି କାମ ନାହିଁ ସେତିକି ପଇସା ଖର୍ଚ୍ଚ କରୁଛନ୍ତି ଏଇ ଡିଜେ ପଛରେ।
ହଁ ବା ଆମର ସେଇଠି କରନ୍ତି ହେଲେ ଆମର ଦି ଦିନ ରଖନ୍ତି ନା ଆମ ଠାକୁରଙ୍କୁ ଦି ଦିନ ରଖନ୍ତି। ସେପ ଆମର ଭୂଶାଣୀ ବି ସେମିତି କରନ୍ତି ଡିଜେ ଫିଜେ ଆଣିକି? ଶୀତ ଆମ ଖୁଦୁରୁକୁଣୀ ଓଷା ଟାଇମରେ ତାଙ୍କ କଣ ଦେଇ ଠାକୁରଙ୍କୁ ଆମେ ଯାଇକି ପୂଜା କଲାବେଳେ ବି ଆମକୁ ଟିକେ ଅସୁବିଧା ହୁଏ କଣ କି। ଯୋଉ ସେ ସେତେବେଳେ ଡିଜେ ଧରିକି ପଳେଇ ଆସନ୍ତି। ଆମର ତାପରେ ଏ ସେପଟ ଲୋକ ଯିବା ଆସିବା କରନ୍ତି ମଦ ଫଦ ପିଇକି ସବୁ।
ହଁ ହଁ।
ସେପଟେ ବି ଆମର ପୂଜା ସରୁ ସରୁପା ସେମାନେ ଯିବେ ଦଶଟା ସାଢ଼େ ଦଶଟା ସଟା ବେଳକୁ ସେମାନେ ଆମ ବଡ଼ କ୍ରସ କରିବେ ଆମେ ଯୋଉପଟ ପୂଜା କରୁଥାଉ ଏଇ ଛକ ବାଟ ଦେଇକି। ତା ପରେ ସେମାନେ ଯାଇ ସାରିଲା ପରେ। ତାପରେ ଏମିତି ଆମ ପୂଜା ସରିବ ଆମ ପୂଜା ସରୁ ସର୍ ସରୁ ହେଇଯିବ ବାରଟା ଗୋଟେ ତାପରେ ଆମେ ବି ଆଉ ଟିକେ ଅନ୍ୟମାନେ ଯୋଉମାନେ ଆମ ଗାଁ ରେ ଅଲଗା ଯୋଉ କରିଛନ୍ତି ଖୁଦୁରୁକୁୁଣୀ ସେଠିକି ଆମେ ବୁଲି ବିି ଯିବା ଆମକୁ ଆଉ ସମୟ ହବନି ଯଦି ବି ଥରେ ଥରେ ଯାଉ ତାଙ୍କର ପୂଜା ସାରିକି ପଳେଇଥିବେ ଏମିତି ହୁଏ।
ହଁ ଆଉ ମାନେ ଏମିତି ଲୋକମାନଙ୍କୁ ଆଉ କଣ କହପାରିବା ଆମେ ସେମାନେ ତାଙ୍କ ଇଏରେ ସବୁ ମଲ ଘର ବି କେମତି ହ
ହବା ଆଉ ତମ ଆଡେ ଖୁଦୁରୁକୁଣି ଭସାଣି କରନ୍ତି?
ହଁ ମାନେ ଆମର କଣ କହିଲେ ସାହି ସାହି ମାନେ କମ୍ପିଟିସନ ଗୋଟେ ହୁଏ ଯେମିତି ପ୍ରତିଯୋଗିତା ହେଲା ଟାଇପ ର।। କାମ କିଏ କାହାର ଭଲ ମୂର୍ତ୍ତି କରୁଛି? ମୋତେ ଛାଡ କିଏ କେମିତି ଭଲ ପ୍ରସେସନ କରିପାରୁଛି, କିଏ କେତେ ଲାଇଟ୍ ଆଣୁଛି? ସେଇଟା ମାନେ ମୋର ବେଶୀ ଏବେ ଚର୍ଚ୍ଚା, ମାନେ ଆଉ ଠାକୁର ମାନେ ତାଙ୍କର ଗୋଟିଏ ଦିନ ପୂଜା କି ଗୋଟିଏ ରାତି ପୂଜା ସରିଲେ ସରିଲା ତାଙ୍କର।
ଉୁଁ ମାନେ ତମେ ଗୋଟେ ପାଳି କରିଛ ନା ପାଞ୍ଚ ପାଳି?
ଅ ମୁଁ ଲାଷ୍ଟ ଯୋଉ ଯୋଉ ରବିବାର ପଡେ, ସେଇ ରବାର ଖାଲି କରେ। ପାଞ୍ଚ ବାରି କରେନି, ଆମେ କରେ ଆମ ମୁଁ ଟିକେ ବାହାରେ ରହୁଛି ନା। ଆଗରୁ ତ ସେଇପାଇଁ ମୁଁ କରିପାରେନି, ଆଉ ହଷ୍ଟେଲ ରେ ବି ହୁଏ ହେଲେ ମୁଁ କରେନି ଆଉ।
ଆମର କିନ୍ତୁ ଏଠି ପାଞ୍ଚ ପାଳି ହୁଏ, ହେଲେ ପାଞ୍ଚ ପାଳି ତ କେବେ? ପଡେ଼ନି, ଚାରିପାଳି ପଡେ଼ ଆମର ଚାରିପାଳି ଆଙ୍କ ହୁଏ ଆଉ।
ତମେ କର, ମାନେ ଛୋଟ ମୂର୍ତ୍ତି ଫାଷ୍ଟ ଆଣିବ ତାକୁ ପୂଜା କର, ତାପରେ ଲାଷ୍ଟ ଦିନ ଟିକେ ବଡ଼ ମୂର୍ତ୍ତି କରି
ନାଇଁ, ଅହ। ଆମର ଏମିତି ନାହିଁ, ଆମେ ଡାଇରେକ୍ଟ ଏକାଥରେ ମୁ ପ୍ରଥମ ପାଳିରୁ ଆଣୁ ହାରି ବଡ ମୂର୍ତ୍ତି।
ସିଏ, ସେଇ ସେଇ ଠାକୁରଙ୍କୁ କଣ ପାଞ୍ଚ ଦୀନ ବି ପୂଜା କରାଯାଏ?
ମୁଁ ଆଣେ ଯେତେବେଳେ ସେଇ ଠାକୁରଙ୍କୁ ପୂଜା କରନ୍ତି, ଆଉ ଛୋଟ ମୂର୍ତ୍ତି ବି ଆସିଥାନ୍ତି, ହେଲେ ତାଙ୍କ ସହି ତ ଆସିଥାନ୍ତି, ପୂଜା କରନ୍ତି। ଆମ ଆଡେ଼, ମାନେ ଯେମିତି ଅଲଗା ଆଡେ଼ ଅଛି।
ଆମର ମାନେ ଯୋଉ ଚାରି ଦିନି ଯୋଉ ଯେତିକି ପୂଜା କରିବ? ସେଟା ଗୋଟେ ଛୋଟ ମୂର୍ତ୍ତି, ଛୋଟ ମୂର୍ତ୍ତି ମାନେ ମିଡି଼ୟମ ସାଇଜ୍ ରେ ଠିକ ଠାକ ମୂର୍ତ୍ତି ହେଇକି ଆସେ, ତ ଯେ ତେବେଳେ ପାନ୍ ମାନେ ସେଇ ମୂର୍ତ୍ତି ଟାକୁ ପୁଣି ପକେଇବେ ପାଣିରେ, ମାନେ ପୁରା ଏମିତି ପ୍ରସେସନ ପ୍ରସେସନ ନ ମାନେ ଏମତି ନେଇକି ପକାନ୍ତି, ଯେତେବେଳେ ଲାଷ୍ଟ ଦିନ ଥାଏ, ମାନେ ଲାଷ୍ଟ ପାଳିଟା ପାଞ୍ଚପାଳି ରେ ପୁରା ବହୁତ ବଡ଼ ମୂର୍ତ୍ତି କରିକି ପୁରା ପ୍ରସ କରି ନିଅନ୍ତି।
ମାନେ କଣ ଲାଷ୍ଟ ପାଳି ସରି ନଥାଏ, ଯୋଉ ଠାକୁରଙ୍କୁ ତିନି ପାଳି ପୂଜା କରିଥାନ୍ତି, ସେଇ ଠାକ୍ ଠାକୁରଙ୍କୁ ଯାଇକି ବିସର୍ଜନ ଦେଇ ଦିଅନ୍ତି?
ହଁ, ହଁ।
ଆ ଠାକୁରଙ୍କ ମାନେ ପୂଜା ଟା ନସରୁଣୁ କେମତି ଦେଇଦିଅନ୍ତି?
ହୁଁ ଉଁ ତ ସିଏ ମାନେ କେମିତି ମାନେ କେଜାଣି ମାନେ ହେମତି ତ ଆମର କରାହଉଛି, ଆଉ। ମାନେ ପୁରା ଟୋଟାଲି ଯୋଉ ଯୋଉ ଠାକୁରଙ୍କୁ ପୂଜା କରୁଥିବେ? ତାପରେ ଚାରି ପାଳିଆଙ୍କ ସେଇ ଠାକୁରଙ୍କୁ ମାନେ ବାହାର କରୁ ମାନେ ପକେଇବେ, ପକେଇଲା ପରେ ଆଉ ଗୋଟେ ଗୋଟେ ବଡ଼ ଠାକୁର କରିବେ, ପାଞ୍ଚପାଳିରେ।
ଆମର ଏମିତିବି ହୁଏ, ଆମର ଆଶ୍ ପାଳିଠୁ ଯେତେବି ଠାକୁରଙ୍କୁ ନିହାତିଵି ମାନସିକ ରଖିଥିବ ଦିଅନ୍ତି ଠାକୁର, ଆମେବି ଫ୍ଲୋର୍ ରୁ ଠାକୁରଙ୍କ ମାନେ ଆଣୁ, ହେଲେ କିନ୍ତୁ ଏମିତି ବିସର୍ଜନ ଆମେ ଦଉନୁ, ଆମେ ଏକାଥ ପୂଜା କରୁ ଲାସ୍ ପାଳିକି ମାନେ ବିସର୍ଜନ ଲାଷ୍ଟ ପାଳି ସାରିକି, ତା କେତେ ଦିନ ରଖିକି ଆମେ ବିସର୍ଜନ ଦଉ।
ହଁ, ହଁ। ହଁ ହେଇଥା, ଆଉ କାଲକା ଥିବ ଯେ ହାଟ୍ ଏମିତି ଷ୍ଟାର୍ଟିଙ୍ଗ ରୁ କରାହଉିଚି ବୋଧେ ସେମତି କରାହଉଥିବ ଆଉ।
ଆମ ଗାଁରେ ବି ଏମିତି କରନ୍ତିନି, ଯାହାଡେ଼ ଯାହା। ଏଇ ସେମ୍
ହଁ, ଯାହାଡେ଼ ଯାହା ଅଛି, ଆମେ ଆଉ କଣ ସେଇଆ କାଲି କହିବା କଥା କି ଜାଣିବା କଥା ଏମିତି ହଉଛି ବୋଲି ଆଉ।
ସେୟାପା
ଓ ହଉ, ହଉ ମୁଁ ଏବେ ରଖୁଛି।
ହ ଅଁ।
ହଁ।